ହ୍ୟାଲୋ ନମସ୍କାର ନମସ୍କାର ନମସ୍କାର।
କଣ କରୁଛନ୍ତି ଆପଣ?
କିଛି ନାଇଁ ଏଇଠି ବସିବା କଥା। ଛାତ ଉପରେ ଟିକେ ବୁଲୁଥୁଲୁ ଗରମ ତ ଲାଗୁଚି ଆ।
ଆଉ ଆପଣଙ୍କ କଣ ଖବର?
ଖବର୍ ଭାରି ଜବର୍। କିଛି ନାହିଁ। ଆପଣ ଯେମିତି ଆପଣଙ୍କ କଲେଜ ଆପଣ ଯେମିତି ଆ ଆପଣଙ୍କ କଲେଜରେ ସିଆର୍ ଆମେ ବି ସେମିତି ଆମ କଲେଜରେ ସିଆର୍।
ଆଜ୍ଞା ଆଜ୍ଞା ଜାଣିଚୁ ଆଉ ଆପଣ ଆପଣ ଆଉ ଆପଣ ଶାରୀରିକ ମାନସିକ ଆଉ ସାମାଜିକ ସୁସ୍ଥ ଅଛନ୍ତି ତ?
ହଁ କିନ୍ତୁ ମାନସିକ ଭାବରେ ସୁସ୍ଥ ନାହୁଁ ଆଉ।
ଆଜ୍ଞା ମୁଁ ବୁଝିପାରୁଚି ଆପଣଙ୍କ ସେ ଦୁଃଖଟା ସେ ଦୁଃଖ ଆପଣଙ୍କର୍ ଥାଇଲାଣ୍ଡ ଯିବା ପରେ ହିଁ ପୂର୍ଣ୍ଣ ହେବ।
ନାଇଁ ନାଇଁ ନାଇଁ ଆମର ସେଟା ଇଣ୍ଟରେଷ୍ଟ୍ ନାହିଁ। ନଟ୍ ଇଣ୍ଟରେଷ୍ଟେଡ୍। ହ।
ମୋ ଭଏସ ଆପଣଙ୍କୁ କ୍ଲିଅର୍ ଶୁ
ଟିକେ। ଟିକେ ଟିକେ ରହିକି ଆସୁଚି ବାକି ମାନେ ବହୁତ୍ ସ୍ଲୋଲି ଆସୁଚି।
ଆ ଏବେ।
ହଁ ଏବେ ଠିକ ସେ ଶୁଣାଗଲା।
ଆଉ ଆଉ ଆପଣଙ୍କର କଣ ଖବର କାଲି ଆପଣ କଣ ଜାଣିଚନ୍ତି ତ?
ଆପଣଙ୍କ ଭଏସ ଠିକ ସେ ଶୁଣା ଯାଉନି। ମାନେର ବହୁତ ଲୋ ରେ ଆସୁଚି।
କାଲି ଆପଣ କଣ ଜାଣିଛନ୍ତି ତ?
ନା କାଲି କଣ?
କାଲି ହଉଚି ଦେବସ୍ନାନ ପୂର୍ଣ୍ଣିମା।
ଆଜ୍ଞା ଆଜ୍ଞା ହଁ ଦେବ ସ୍ନାନ ପୂର୍ଣ୍ଣିମା କାଲି ହଁ। ଆପଣଙ୍କ ଭଏସ୍ ଟା ଶୁଣାଯାଉନି।
ଏବେ ଶୁଣାଗଲା?
ହଁ ଏବେ ଶୁଣା
ହଁ କିଛି ଗୋଟେ କାମ କଲା ବେଳକୁ ଆପଣଙ୍କୁ ଶୁଣା ଯାଉନି। ଏବେ କାମ ବନ୍ଦ କରି ବସିଲା ବେଳକୁ ଆ ଆପଣଙ୍କୁ ଶୁଣାଯାଉଚି। ମୁଁ ନଡ଼ିଆ ଛଡଉଚି।
ୟା କୋଉଠି ଏବେ ଅଛନ୍ତି ସାରେ?
ତ ମୁଁ ଆମ ଛାତ ଉପରେ ବସି ଖୋଲା ଆକାଶ ତେଳେ ଖୋଲା ପବନରେ ମୁଁ ବସି ନଡ଼ିଆ ଛଡଉଚି। ଯେହେତୁ ଆମର ଆଜି ପିଠା ପଣା ହବାର ଅଛି ତ ସେଥିପାଇଁ ନଡ଼ିଆ ଛଡଉଚି।
ହଁ ମୁଁ ହେଲେ ଏବେ କୋଉଠି ଜଗତସିଂହପୁର ଆପଣଙ୍କ ଗାଁ ରେ ନା କଟକ?
ନାଇ ନାଇ ମୁଁ ଏବେ ଭୁବନେଶ୍ଵରରେ ଅଛି।
ଭୁବନେଶ୍ୱରରେ ଦାଦାଙ୍କ ଘର ଟି?
ହଁ ହଁ ଆଜି ଏସ୍ଆର୍ ସାର୍ ଆମକୁ ଡାକିଥିଲେ ଯେହେତୁ ସେ କୋଚିଂରୁ ବୁଝି ଦେଇଥିଲା ସାର୍ ଆମକୁ ନିମନ୍ତ୍ରଣ ପତ୍ର ଦେଇଥିଲେ।
ଅ ହୁଁ କିଏ କିଏ ସବୁ ଯାଇଥିଲ?
ଆମେ ଶୁଭମ୍ ର ମୋର ଯାଇଥିଲୁ। ଜିତ୍ ଭାଇ ସବୁ ଟପ୍ପର ମାନଙ୍କୁ ସାର୍ ଡାକିଥିଲେ।
ଓଃ। ଆଇ ଆଜ୍ଞା ଆଜ୍ଞା ଆଜ୍ଞା ଆମେ ଜାଣିପାରୁଛୁ। ଆମେ ଜାଣିପାରୁ
ଆଜ୍ଞା ନାଇଁ ନାଇ ଆମେ ଟଫର୍ ନୁହଁ କିନ୍ତୁ ଥିଲୁ। ଏବେ-ଏବେ ନାହୁଁ ଏବେ ଆମେ ଆମ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଯାଇ ଆମେ ଛାତ୍ରାବାସରେ ରହି ଆମେ ବହୁତ ନଷ୍ଟ ହୋଇଗଲୁଣି ତ ସେଥିପାଇଁ ଆମକୁ କ୍ଷମା କରି ଆପଣ ସେ ଭାବନା ଆଉ ଭାବନ୍ତୁନି।
ନାଇଁ-ନାଇଁ ମୁଁ ଜାଣି ସାରିଛି। ଆପଣ ବହୁତ ଚେଞ୍ଜ ହେଇଯାଇଛନ୍ତି। ଆପଣଙ୍କ ସହିତ ମୁଁ ବି ମଧ୍ୟ ଚେଞ୍ଜ ହେଇଛି। ଆପଣ ଯେମିତି ଭାବିଥିଲେ ଟୁଲ ଭିତ ସେଥିରେ ମୁଁ ଯେମିତି ପିଲାଥିଲି ସେମିତି ପିଲା ହେଉ ନାହିଁ କିନ୍ତୁ ବହୁତ ଚେଞ୍ଜ ହେଇଯାଇଛି।
ଆଜ୍ଞା ଆ-ଆପଣ ଚେଞ୍ଜ ହବା ସମୟ ସହିତ ନିଜକୁ ପରିବର୍ତ୍ତନ କରିବା ଏ ମାନବର ନିୟମ ତ ଯେମିତି ଥିଲା ପରିବର୍ତ୍ତନ ହେବାର ହିଁ ଥିଲା। ଆଜି ନହେଲେ ଆପଣ କାଲି ବି ହେଇଥାନ୍ତେ ଆପଣ ଯିଏ ଜଲ୍ଦି ହେଇଯାଇଛନ୍ତି ବୋଲି ଆପଣଙ୍କୁ ଅନେକ-ଅନେକ
ଆଜ୍ଞା ଆପଣଙ୍କୁ ବି ଧନ୍ୟ ଧନ୍ୟବାଦ ଏତେ କଥା କହିଥିବାରୁ ଆଜ୍ଞା।
କେମିତି ସବୁ ଅଛନ୍ତି?
ଘରେ ସବୁ ଠିକ୍ ଠାକ୍।
ଆଜ୍ଞା ଆପଣ ଖେଳ ଖେଳୁଛନ୍ତି ଆଉ?
ପସନ୍ଦ ସମସ୍ତଙ୍କର ସରିଲେ ନା। ମାମାଙ୍କର ଚାଲିଥିଲା ବାବାଙ୍କର ବି ହେଇଗଲା ସବୁ ୱାଲ ଠିକ୍ ଠାକ୍ ଏବେ।
ଆଉ ଦିଦିଙ୍କ ଦେହ ଭଲ ଅଛି।
ହଁ ଆଉ କୋଉ ଖେଳ କଥା କହୁଥିଲେ?
ଆପଣଙ୍କୁ କଉ ଖେଳ ଭଲ ଲାଗେ? ତାପରେ
କ୍ରିକେଟ ବି ଖେଳେ।
କବାଡ଼ି?
ଆ କବାଡି ଆସିଲେ ଯଦି ଖେଳନ୍ତେ ମାନେ କି ପିଲା ଏମତି ମିଳନ୍ତି ନା। ହଁ-ହଁ।
ଆପଣ ରାତିରେ କବାଡ଼ି ଖେଳନ୍ତି ନା ଦିନରେ କବାଡ଼ି ଖେଳନ୍ତି?
ନାଇଁ-ନାଇଁ ମୁଁ ସେମିତି କରେନି ନା।
କିନ୍ତୁ ମ୍ୟାଥ୍ ପ୍ରାକ୍ଟିସ୍ କରନ୍ତିୁ ଆଉ ହଁ ନାଇଁ କରିନି ତ କରିବାର ଇଚ୍ଛା ଅଛି।
ତା ଓ ହୋ ଭାଉଜ-ଭାଉଜ-ଭାଉଜ। ହଁ ଯାହା ଭାବି ପାରିବ କଣ?
ଆଜ୍ଞା-ଆଜ୍ଞା ଆ ଆପଣ ଆଉ ଆପଣ କଣ କହୁଛନ୍ତି ଆଉ କୁହନ୍ତୁ?
ଆପଣ-ଆପଣ କିଛି କହୁନାହାନ୍ତି। ଆଉ ଘରେ ଅଙ୍କଲ ଆଣ୍ଟି ସବୁ ଠିକ ଠାକ୍।
ଆମର ଠିକ୍ ଠାକ୍ ଅଛନ୍ତି ମାମାର ଖାଲି ଦେ ହଁ-ହଁ ଠିକ୍-ଠିକ୍। ଆଜି ନିଜେ ଠିକ ନାହିଁ ଆଉ। ପାଠ ପଢୁନି ବୁଲୁଛି ଖାଲି ହଷ୍ଟେଲରେ ଗାଣ୍ଡି ମସ୍ତାନି କରୁଛି। ତ ସେଥିପାଇଁ
ଦୟାକରି ଇଉ ୱାଡ ୟୁଜ୍ କରନ୍ତୁ ନାହିଁ। ହୁଁ-ହୁଁ। ଆଉ ଆଉ ଉଁ କଣ? ଆଉ କଣ କହିବି?
ଆପଣଙ୍କୁ କୋଉ ପର୍ବ ପର୍ବାଣୀ ସବୁ ଭଲ ଲାଗେ? ହଁ ଆପଣଙ୍କ ମନ ଭାଙ୍ଗି ଯାଇଥିବ ମୁଁ ଜାଣିପାରୁଛି।
ଭାଙ୍ଗି ଯାଇଛି ଆଉ।
ଆଜ୍ଞା ଆପଣଙ୍କର ରଜରେ କୁଆଡ଼େ ଗଲେ?
ଆଜ୍ଞା ରଜ ରଜରେ କୁଆଡେ ନାହିଁ। ଘରେ ବସିଛୁ ରଜ ଥୋଡିିନା ଆମ ମାନଙ୍କର।
ଯାହା ଆପଣ କରିଛନ୍ତି।
ନ ଆପଣ କହିପାରିବେ ନଡିଆର କେତେଟା ଆଖି?
ନଡ଼ିଆରେ ଦିଟା ତିନିଟା ଆଖି।
ହୁଁ ହୁଁ କିନ୍ତୁ ମଣିଷ ମାନଙ୍କର ତ ଦିଟା ଆଖି।
ହଁ ଆଉ ଗୋଟେ ଆଖି ଅଛି ଆପଣ ବୁଝିପାରିବେ ଦେଖି ପାରୁନାହାନ୍ତି।
କାହିଁକି ତାର ତିନିଟା ଆଖି ହେଲା?
ସେଟା ଥାଏ କାହିଁକି ହେଲା କାହିଁକିର ଆପଣ କାହିଁକି ଯଦି ପଚାରିବେ।
ଆଛା।
ମୁଁ କହିବି ଚକୁଳି ପିଠାର କେତେଟା କଣା?
ହଁ ମୁଁ କହିବି ତିନିଶହ ଅଣତିରିଶି ଟା କଣା। ଥ୍ରୀ ସିକ୍ସଟି ନାଇନ୍। ନା ଥ୍ରୀ ଟୋଣ୍ଟି ନାଇନ ନା ଥ୍ରୀ ସିକ୍ଟୀ ନାଇନ।
ହଁ ଆପଣଙ୍କୁ ସେ ନମ୍ବର ବହୁତ ପସନ୍ଦ ହେଇ
ନାଇଁ ନାଇଁ ଆମକୁ ବହୁତ ବହୁତ ରାଗ ଲାଗିଛି ନମ୍ବରଟି।
ଆଚ୍ଛା ତାହେଲେ ଆପଣଙ୍କୁ କୋଉ ନମ୍ବର ପସନ୍ଦ?
ଆମକୁ ପସନ୍ଦ ଜଷ୍ଟ ଆପଣଙ୍କର ଟପ ଓଫ୍। ରିୟାଙ୍ଗ ନମ୍ବର ନାଇଣ୍ଟି ପ୍ଲସ। ଯେହେତୁ ଟପର ତ ଫେବଟ ତ ନମ୍ବର ରହିବ ନା।
ହଁ, ହଁ ମୁଁ ବୁଝିପାରୁଛି ଆପଣଙ୍କ ସେ ଫେବରାଇଟ୍ ଟା।
ହେ ହା ଆଉ ଗୋଟେ ନମ୍ବର ବି ଅଛି। ଖାଇବା ପରେ ଏ ଯାକ।
ଆଉ ଆଉ କଣ କହୁଛନ୍ତି ଆ ଆପଣ ରାତିରେ ମ୍ୟାଥ୍ ମେଟିକ୍ସ୍
ନାଇଁ ନାଇଁ ସେ ସବୁ ବୋଉ କିଛି ଉଠିଯାଇଛି। ଏବେ ଟିକେ ଚାଲିଛି ନା ପାଠ ପଢା ନାହିଁ ଟିକେ ଜିମ୍ ଫିମ୍ ଚାଲିଛି ଆହା ଦେହ ପ୍ରତି ଟିକେ ନାଗୁ ଦେଖା ଯାଉଛି ଆଉ।
ଆପଣ ଏମିତି ଆପଣ ଶାରୀରିକ ମାନସିକକୁ ଷ୍ଟ୍ରଙ୍ଗ୍ କରନ୍ତୁ। ଆ
ମାନସିକ ଭାବରେ ଷ୍ଟ୍ରଙ୍ଗ ହେଇପାରୁନାହିଁ। ଯେତେ ଯାହା କଲେ ବି ଟୋଟାଲି ହେଇପାରୁନାହିଁ। ଭିତରୁ ବାହାରୁ ଦେଖା ଯାଉଛି ହେଲେ ଭିତରୁ ଖାଇ ଖାଇ ଯାଉଛି।
ଆଚ୍ଛା ଆଚ୍ଛା ଏମିତି ହୁଏ କିଛି। ସମୟରେ କୌଣସି ସମୟରେ କୌଣସି ଅବସ୍ଥାରେ ବି ମଣିଷର ଏମିତି ହୁଏ। ଏମିତି ସିଚୁଏସନ ନିଜକୁ କଣ୍ଟ୍ରୋଲ କରିବା ଶିଖନ୍ତୁ। ଆଉ ହୁଏତ ମୋ ଜୀବନରେ ସେମିତି କି ସି ସିଚିଏସନ୍ ଏପର୍ଯ୍ୟନ୍ତ ଯାଏଁ ଆସିନାହିଁ ଯେହେତୁ ମୁଁ ଜାଣିନାହିଁ, କିନ୍ତୁ ଆପଣ ସବୁବେଳେ ଭଗବାନ ଉପରେ ଭରସା ରଖନ୍ତୁ ସେଇ ପରମବ୍ରହ୍ମ ପରମ ଆ ପାଇଁ ହିଁ ସବୁବେଳେ ସବୁ କିିଛି କରିପାରନ୍ତି। ତାଙ୍କ ବିନ୍ ସଂସାରରେ କେହି କିଛି କରିପାରନ୍ତି ନାହିଁ। ବୁଝିପାରିଲେ?
ଠିକ୍ କଥା।
ଆଜ୍ଞା।
ଆଉ ଆପଣଙ୍କର ପ୍ରିୟ ସାଙ୍ଗ ରାଜେଶ୍ ବାବୁ ଆସିନାହାନ୍ତି?
ହଁ, ଆଜି ଯାଇଥିଲି ଦେଖା କରି ଆସିଲି।
ରାଜେଶ ରାଜୁ ସାଙ୍ଗରେ? ଓ ହୋ ମତେ ମତେ କାହିଁ ଆଉ କିଛି କହି ଖବର ନାହିଁ, କିଛି କହିବାର ବି ନାହିଁ, କାହିଁକି କହିବେ ଆମେ ତ ପର ନା।
ପର ନାହିଁ, ମୁଁ ରାଜାଙ୍କ ଘରକୁ ଯାଇନି ତ ସିଏ ମୋ ପାଖକୁ ଆସିଥିଲା ଦେ ଖା କରି ପଳେଇଲା, କାରଣ ମୋର ଡେରି ହେଉଥିଲା ତ ସେଥିପାଇଁ।
ଓ ହ ମତେ କହିଥିଲେ ମୁଁ ମଧ୍ୟ ଯାଇଥାନ୍ତି। ମୋ ଗାଡି ନେଇ।
ଓହୋ, ଆପଣ ହଁ ଆପଣ ତ କଦଳୀ ବେପାରରେ ବହୁତ ବିଜି ରହିଛନ୍ତି। ମୁଁ ଆପଣଙ୍କ ଖବର ମୋ ସାଙ୍ଗମାନଙ୍କୁ ପଚାରୁଥିଲି ତ, ସେମାନେ କହିଲେ ସେ ଟିକେ ବିଜି ରହୁଛି ସେ ସେଥିପାଇଁ ଆପଣଙ୍କୁ ଭୁଲି ଯାଇଥିବେ, ମୁଁକହିଲି ହଉ ହଉ ଠିକ୍ ଅଛି, ଜୀବନରେ କେବେ ବିି ଫ୍ରି ସମୟ ପାଇଲେ ଆପଣ କଥା ହେବେ, ମୁଁ ଆପଣଙ୍କୁ ଅପେକ୍ଷା କ ଯେହେତୁ ଆପଣ କଲ୍ କଲେଣି ତ ଆମେ ଆପଣଙ୍କୁ କଲ୍ କଲୁ, ଆପଣ ଥିବା ମନରେ ଥିବା ଭୁଲ୍ ବୁଝାମଣା ମିସ୍ ଅଣ୍ଡରଷ୍ଟାନଡ୍ଡିସ୍
ଆପଣ ଭୁଲ ବୁଝିଥିବେ କି କାଳେ, ମୁଁ, ସେଇଥିପାଇଁ ହେଇଥିବ।
ନା ନା ମୁଁ କିଛି ଭାବିନି ଆପଣଙ୍କ ବିଷୟରେ ମୁଁ ମୁଁ ଗୋଟେ ଜିନିଷ ହେଇ ହିଁ ମୋତେ ବହୁତ ହଟ୍ କଲା କି ଆପଣ ମୋ ବର୍ଡ଼େରେ ଷ୍ଟୋରି ଦେଖିକି ୱିସ୍ କଲେନି। ଯାତି ସୋ ହଁଟଣ୍ଡେ ଆଉ କିଛି କାରଣ ନାହିଁ ମୋର
ମୁଁ ସେଇଟା ଭାବିକି ୱିସ୍ କଲିନି କି, କାଳେ କଣ ହେଇଥିବ ଏପଟ ସେପଟ ଆପଣଙ୍କର କିଛି କହିଥିବେ, କାଇଁ ମୁଁ ଆପ ଆପଣଙ୍କ ମଝିରେ ଥାର୍ଡ଼ ପର୍ସନ୍ ମାନେ କିଛି କହିବି ଯଦି ପୁଣି ଥରେ ଆପଣଙ୍କର କିଛି
କାରଣ ମୁଁ, ମୁଁ କାହାକୁ ସାକ୍ଷୀ ରଖି କ କହିପାରିବି କିନ୍ତୁ ମୁଁ ସନ୍ଧ୍ୟା ଟମ ପଳକୁ ଧରି ମିଛ କଥା କେବେବି କହିପାରିବିନି, ମୋର ମୁଁ କିଛି ବି କୌଣସି ରିଲେସନ୍ ଏବେ ନାହିଁ ଆଉ ଆପଣ, ଆପଣ ଯାହାବ କିଛି ଭାବିବେ, ଏ ମୁଁ କୌଣସି ହସ୍ତକ୍ଷେପ କରିବି ନାହିଁ।
କଣ କହିଲେ?
ଆପଣ କିଛି ଭାବିଲେ, ମୁଁ ସେଥିରେ ହସ୍ତକ୍ଷେପ
ଅ ନାଇ ନାଇଁ ମୁଁ ସେଇଟା ଭାବିଥିଲି କି ଆପଣଙ୍କ ପାଟିରୁ ଶୁଣିଲେ ଯାଇ ସିଓର ହେଇଥାନ୍ତି, ମୁଁ ବାବୁ ବି ଥିଲି ମୁଁ କହିଲି ବାବୁ ନା ତ ଆମର ଏମିତି ସାର୍ କରିବେନି କିଆଡେ ଯଦି ବି ହେଇ ଯାଇଥିବ ବାଇଚନ୍ସଲି, ତ ଠିକ ଅଛି ନା। ଭଲ କଥା ବି
ହଁ ବାଇଚାନ୍ସ କେବେ ବି ହେବନି, କାରଣ- ମୁଁ ଯେହେତୁ ଗୋଟେ ବିଶ୍ୱବିଦ୍ୟାଳୟ ପ଼ଢୁଛି, ବିଶ୍ୱବିଦ୍ୟାଳୟ ବିଦ୍ୟାଳୟରେ, ଏତେ ସବୁ ଝିଅଙ୍କୁ ଛାଡ଼ି ମୁଁ ଏମିତି ବିଜେପି କଲେଜର ପିଲାଙ୍କୁ ମୁଁ ପଛରେ ପଢ଼ିବିନି
ହୁଁ, ହୁଁ, କିଛି ଖରାପ ବି ନାହିଁ ସେ ଧିଅ ପ୍ରତି ଭଲ। ସବୁ କିଛି ଭଲ, ହୁଁ ଏହାୟାପରେ ମୁଁ ମଧ୍ୟ କଲ୍ କରିବି ଆପଣଙ୍କ
ଆଜ୍ଞା, ଆଜ୍ଞା, ଏଇଟା କହିବାକୁ ପଡ଼ିବନି ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମୋ ସହିତ ଏତେ ସମୟ ଯୋଡି ରହିଥିବା ଆପଣଙ୍କୁ ଧନ୍ୟବାଦ, ମୋ ସହିତ ମୋ କଥା ଶୁଣି ଥିବାରୁ ଆପଣଙ୍କୁ ଧନ୍ୟବାଦ, ଏ ଆପ ଯୋଗୁ ଆପଣ ମୋ ସହିତ ଯୋଗାଯୋଗ ହେ ହୋଇଥିବାରୁ ଆପଣ ପାଇଁ ସବୁବେଳେ ମୁଁ କୃତଜ୍ଞତା ଜ୍ଞାପନ କରିବି, ରଖୁଛି।
ଆଜ୍ଞା।